ହ୍ୟାଲୋ!
ହଁ ହ୍ୟାଲୋ ସାଙ୍ଗ ଶୁଭୁଛି ନା ମୋ ସାଉଣ୍ଡ?
ହଁ ଏତେ ଜୋରେ କଣ କହୁଛ, ଆରେ ଟିକେ ଆସ୍ତେ କୁହ। ନହେଲେ ତମେ ଏ ପଖାଳ ଭାତ।
ଆଉ
ଆଉ ତମକୁ କହିବି ନା ସେଇଆ କଣ କଣ ଖାଇପାରିବ ସେଗୁରା? ମ ଗୋଟେ ବ୍ରାଣ୍ଡେଡ୍ ଖାଇଥିଲି କକଡ଼ା ତରକାରୀ।
ଆଚ୍ଛା କଙ୍କଡ଼ା
ହୁଁ।
ସେଟା କେତେ ନେଇଥିଲା?
ଏ ସେ କଣ୍ ଇଏ ଆମ ଟିକେ ଅ ପୋଖରୀ ଅଛି ନା
ହଁ।
ଏଇ ଧରିଛନ୍ତି ସବୁ ଆଉ।
ଯଉ ଯଉଥିରେ ପାଇଖାନା ଟାଙ୍କି ରା ଖୋଲା ହେଇଚି ସେଇ ପୋଖରୀ?
ନା ନା ଆଉ ତମେ ବୋଧେ ଜାଣିନ ଆଉ ତମ ସିଏ ଗୋଟେ ଆମ ଅଛି ଗୋଟେ ପୋଖରୀ ଅଛି।
ଜା।
ସେ ଆମ ଗୋଟେ ଗଡିଆ ଅଛି ସେଇଠି କଙ୍କଡା ଧରନ୍ତି। ଖାଲି କଙ୍କଡା ଚାଷ ହୁଏ।
ଆଚ୍ଛା।
ତମ କଣ ଖାଇଥିଲ?
ମୁଁ ଖାଇଥିଲି ପଖାଳ ଆଉ ଯଉ ଉ ସାପ ନୁହେଁ ତାର
କଉ ସାପର ଚଟଣୀ ଖାଇଚ? କଉ ସାପ ଖାଇଥିଲ? ଧମଣା ନା ତପ ସାପ?
ନା ଉ ହରହରିଆ ସାପ ନାହିଁ ତାର।
ଇଏ ହେ ହରହରିଆ ସାପର ଚଟ୍ ନୀ ଖାଇଦେଇଥିଲ। ଏ ବର୍ଷ ସେ ସେଇଥିପାଇଁ ବର୍ଷା ହଉନି।
ପୁରା ସାତଟା ଘଡ଼ଘଡି ସହିତ ବର୍ଷା ହବ।
କଣ୍ ମୁଁ ଯେତେବେଳେ ଘର ଲଣ୍ଡନରୁୁ ରହିକି ସେ କହୁଚନ୍ତି ବର୍ଷା ନାହିଁ ଏଠି ଟ୍ୟୁବଲ୍ ରେ ପାଣି ବି ବାହାରୁନି। ଆଉ ତମେ ତ ସବୁ ସାପ ଖାଇଦେଲଣି ମାରିକି।
ହଁ ହଁ ତମ ଆଡେ ପାଣି ସେଇଥିପାଇଁ ଆସୁନି ଆମେ ଏଠି ଖାଇଦଉଚୁ ବୋଲି।
ଓ ହଁ ତମେ କାଲି ହରହରିଆ ଖାଇଲ? ଆଉ ତମେ ତ ହରହରିଆ ଖାଇଲ ସେଇଥିପାଇଁ ବର୍ଷା ହଉନି ଆଉ କଣ କହିବି ମୁଁ ତମୁକୁ। ଆଉ କଣ୍ ଖବର ତମର?
ହଁ ମୋର ସବୁ ଭଲ ଖବର ଅଛି।
ହୁଁ। ଭଲ ଖବର ଆଉ ନାଇଁ ହେଲ କଣ୍ କହିଲ?
ଆଉ ଯଉ ଉଁ କଣ୍ କହୁଥିଲି ଆଚ୍ଛା ହଁ।
ଆମ ଲଣ୍ଡ ଆମ ଲଣ୍ଡନ ରେ ପାୱରକଟ୍ ହେଇଗଲା।
ଆଚ୍ଛା। ଲଣ୍ଡନ୍ ଲଣ୍ଡନ୍ ରେ ବି ପାୱାର କଟ୍ ହଉଚି?
ହଁ ସବୁଆଡେ ହବ କଁ ପାଇଁ ହବନି ସବୁଆଡେ ହବ।
ଆଚ୍ଛା ତମେ ଅଫିସ୍ ରେ ବସିକି ପଖାଳ ଖାଇଦଉଚ?
ଅଫିସ୍ ରେ କଁ ପାଇଁ ବସିବି।
ଆଉ।
କଁ ସଦାବଳେ କାମ ଏବେ କହିଲି ପା ମୁଁ ଆସିଥିଲି ପାର୍କ ବୁଲିବାକୁ ପ୍ୟାରେସ୍।
ଚ୍ଛା।
ଆଉ ବୁଝିପାରୁନ ସେଇଟି ଗୋଟେ ରୁମ୍ ନେଇକି ଖେଲୁ ଆମେ ପାଞ୍ଚ ଜଣ ଅଛନ୍ତି।
ଆଚ୍ଛା।
କଁ ଆଚ୍ଛା ଆଚ୍ଛା କହୁଚ କଁ ଖବର ତମର କୁହ?
ହଁ ଆଉ ଜଣେ ମୋ ମାଉସୀ ଯିଏ ହେବେ ତାଙ୍କର ପୁଅ ଯାଇଛି ଗୋଟେ ଜାଗାକୁ ହେଲା। କାମ କରିବା ପାଇଁ ଗୋଟେ ଜାଗାକୁ ଯାଇସି ମାଉସୀ ଯୋଉ କାନ୍ଦୁଛନ୍ତି ବୋଉ ଆଗେରେ। ମୁଁ ବୋଉ ବି ଇମୋସନାଲ ହେଇଯାଉଛନ୍ତି ମୁଁ ତାକୁ ପା ଟି କଲି ମୁ କହିଲି ସେ ପଅ ପିଲା ଟା ଯଦି ବାହାରିଚି ଯିବା ପାଇଁ ତମେ କଁ ପାଇଁ ଗାଧୁଛା ସେ ତାର କରିଅର ଦେଖିବ ଇଏ ସିଏ ବୁଝାବୁଝି କଲି। ଏବେ ଦି ଜଣ ଭଉଣୀ ପୂର୍ବରୁ କାନ୍ଦୁଥିଲେ।
କଁ କାମ କୁ ଯାଇଚି।
ନା ସେ ଯାଇଛି ଏମିତି ମାନେ ହୋଟେଲ ମୋଟେଲ କାମ କରିବ ସବୁ। ପଇସା ଆଣିବ ଆଣିକି ମୋବାଇଲ ଦୋକାନ ଦବା।
ମୋ ପାଖରେ ପଠେଇଦେଲଣି ମୁଁ ତାଠାରୁ ଭଲ କାମରେ ନଗେଇଥାନ୍ତି।
ଅ କଇଦେଇଥିଲେ ହେଇଥାନ୍ତା ସେତ ପଳେଇଲା ଆଉ।
ହୁଁ ସେ କଣ ତମ ମାଉସୀ ପୁଅ ଭାଇ ହବନ କଁ?
ହଁ ହଁ।
ଆମ ଏ ଏଠିକା ରୁମ ର ଲାଇନ୍ ପଳେଇଲା ଜାଣିଲ।
ଆଁ।
ଏବ ପ୍ରବଳ ଝାଡ଼ ବାରିଲାଣି।
ତମେ ଲଣ୍ଡନ ଟିଭି ମାନେ ପାୱାରକଟ ହେଇଯାଉଚି।
ଆଉ କଁ କରି ଲଣ୍ଡ ରେ ପାୱାର କଟ୍ ହଉନି। କି ଗରମ୍ ଲାଗିଲାଣି। ଝାଡ ସବୁ ବୋହି ଗଲାଣି ଆଉ।
ତମର ତ ବିଲ୍ଡିଙ୍ଗଂ ଥିବ ସବୁ ବିଲ୍ଡିଙ୍ଗ ଉପରେ ପରେ ପୁରା ପବନ ଦଉଥିବ ପଡେଆସ ବାହାରକୁ ଟିକେ।
ବିଲ୍ଡିଂ ଉପରେ ଜିମି ଯେ ସେ ଚାଇନାର୍ କଥାବାର୍ତ୍ତା ପୁରା ହିନ୍ଦୀରେ କରିଛନ୍ତି ତମେ ବୁଝିପାରିବନି ସେଗୁୁରା।
ଓହୋ।
ସିଏ ପଦ ପଦାରେ ହା ହା ହଉଛନ୍ତି।
ଆଚ୍ଛା ତମର ଲଣ୍ଡନ ତାହେଲେ ବହୁତ ଗରିବ କଣ୍ଟ୍ରି ଅଛି।
ହୁଁ ବହୁତ ଗରିପର। ପୁରା ଇଂଲିଶ ଇଂଲିଶ ହିନ୍ଦୀ ସବୁ ମିଶେଇ କହିବେ।
ଆଚ୍ଛା ଆଚ୍ଛା।
ସେଇଥିପାଇଁ ମୁଁ ଯାଉନି, ଆ ତିନି ଜଣ ଅଛନ୍ତି ଆମ ଓଡିଆ ପିଲା।
ଆଚ୍ଛା ଆଚ୍ଛା। ଆଉ।
ଆଉ କଁ?
ତମ ଗାଁରେ ଆଉ କାହାର ବାଗର ଫାଗର ନା ତମ ଲଣ୍ଡନ ରେ ଆଉ କାହାର ବାଗର ଫାଗର ନାଇଁ।
ଲଣ୍ଡରେ କେହି ସାଙ୍ଗ ନାହାନ୍ତି ଗୋଟେ ଅଛି।
ଆଚ୍ଛା।
ସେ ଚାଇନାର ଲୋକ ସିଏ ଆସିକି ଲଣ୍ଡନରେ ରହୁଛି।
ଆଚ୍ଛା।
ଆଉ ଚମ ବଡେ ପାୱରକୋଟ ହୁଏ।
ତମର ଆଉ ସ ହଁ ଆମର ପୁରା ପ୍ରପର ଲାଇନ ଆମର ଏଠିକା ସହର। ମାନେ ଆମର ଗାଁ ଅଛି କି ତୁ ଆମର ଲାଇନ ପାଇଁ ବେଶ ଯାଏନି। ମୋ ଲାଇନ୍ ଗଲେ ଆମର ଲାଇନ୍ ଗଲା। ହୁ ଲାଇନ ବା ଲାଗଇଠ ଭଡା ନେଇକି ରହୁଛି ସମସ୍ତେ ଯାଇକି ତାକୁ ପିଟୁଛନ୍ତି ସେଇଥିପାଇଁ ସେ
ଉ ହୋ ତମ ତମ ଗାଁରେ ସବୁ ମୋତେ ଲାଗୁଛି ଜିମ୍ କରିବା ଟକା ଅଛନ୍ତି ଆ ବୋଧେ ବଡ଼ ବଡ଼ ଲୋକ ଅଛନ୍ତି।
ଖୋଲାହେଇଛି ଜିମ୍ ସେଣ୍ଟର ଗୋଟେ କିଲୋମିଟର ବି ହବନି ପାଖରେ ଖୋଲାଇଛି ଜିମ୍ ସେଣ୍ଟର।
ତମେ ଯାଉନ ଜିମ୍ କରିବ ତମେ ବ ପ୍ରବଳ ମୋଟା ହେଇଯାଇଛ ନ କ
ହଁ ମୁଁ ବା ପ୍ରବଳ ମୋଟେ ହେଇଯାଇଛି ମୁଁ ବି ଭାବୁଛି କରିବି।
ମୁଁ କହିଲି ତ ତମେ ସେ ସେ ହରହରିଆ ସାପ ଟିକେ ଖାଇବା କମ କରିଦିଅ। ନହେଲେ ଆହୁରି ମୋଟା ହେଇଯିବ।
ସେ ହରରେ ସପ ଯଉ ଗ୍ରୀନ ଚି ଆଉ ରେଡ ଚି ସହିତ ଖାଇଲେ ବଢିଆ ଲାଗେ।
ତ ହରହରିଆ ସାପରେ ସେ ଗ୍ରୀନ ଚିଲି ପକେଇକି ସାଉ କରିକି ଖାଉଛ?
ହଁ ତାକୁ କେମିତି ଖାଇବ ଦେଖ ମୁଁ କହିଦଉଛି ଆଗେ ତାକୁ ଭଲସେ କାଟିଦବା କାଟିକ ତାକୁ ଧୋଇଦବା ହେଲା ଧୋଇକି ଗୋଟେ ଭଲ ଭାବରେ ଭଲ ବାଲା ଛୁରୀ ନେଇ ନବା ତାକୁ ମଝିରୁ ଫାଡ଼ିଦବା ହେଲା। ମଝିରୁ ଫାଡିଦବ। ମଝିରୁ ଫାଡି ଦେଇକି ତାକୁ ଚାରି ପିସ୍ କରିଦବ ଚାରି ପିସ୍ କରି ତାକୁ ଗୋଲ ଗୋଲ କରିକିାଟିଦବ କାଟି ଦେଇକି ତାକୁ ସିଝେଇ ଦବ ହେଲା ସିଝେଇ ଦେଇକି ଦିଟା ସିଟି ଦେଇଦବ ହେଲା ହଳଦୀ ଆଉ ଲଙ୍କା ଦେଇକି ଦିଟା ହଳଦୀ ଲୁଣ ଦେଇକି ଦିଟା ସିଟି ପାଣି ଟିକେ ଦେଇକି ସିଟି ଦେଇଦବ ତାପରେ ସିଝୀ ଯିବ ତା ପରେ ଭାରି ଟେଷ୍ଟେ ପଳେଇ ଆସିବ। ବା ଭାର ଆଣ କି ଭିନେଗାର ଆଉ ତା ଲେମ୍ବୁ ଟିକେ ଚିପୁଡି ଦେଇକି ତାକୁ ଅଧଘଣ୍ଟେ ମ୍ୟାରିନେଟ କରିବା ପାଇଁ ରଖିଦବା ତା ଟିକେ ମାରିନେଟ ହେଇଯିବ ସେଥିରେ ଅଣ୍ଡା ଆଉ କର୍ଣ ଫ୍ଲାୱାର ସବୁ ଇଏ କରିକି ଘୋଡେଇ ଦବା ହେଲା।
ତମ ତ ବ ବ ସିକ୍ସଟି ଫାଇଭ ବଆ କରଛ ନା କ କର୍ଣଫ୍ଲୋୱାର ମେଦା
ହଁ, ତାକୁ ପୁଣି ଛାଣିଦବ ତେଲ ଶୁଣୁ ନା ତାକୁ ତେଲରେ ଯୋଉ ଛାଣିଦବ ହେଲା ଛାଣି ଦେଇକି ତାପରେ ସବୁ ପିଆଜ କ୍ୟାପ୍ସିକମ ର କାଟି ଦେଇଥିବ ସସ୍ ଫ ସବୁ ସୋୟା ସସ୍ ରେଡ ସସ୍ ଯୋଉ ଗ୍ରୀନ୍ ସସ୍ ସବୁ ପକେଇଦବ ପକେଇ ଦେଇକି ତାପରେ ସେ ଯୋଉ ଇଏ ସବୁ ରଖିଥିବ ଛାଣି ଛୁଣିକି ତାକୁ ପକେଇଦବ ଟିକେ ପାଣି ପକେଇଦବ। ପୁରା ଇଏ କରିଦବ ତାପରେ ତା ସହିତ ରୁଟି ସହିତ ଭାତ ସହିତ ଖାଇବା ଆରାମସେ
ହଁ, ଏଇନା କଣ ରୁଟି ଖାଉଛ?
ହଁ, ମୁଁ ବା ରୁଟି ମୁଁ ମୋଟା ହେଇଯାଇଛି ସେଥି ପାଇଁ ମୁଁ ରୁଟି ଖାଉଛି।
କେତେ ପଟ ରୁଟି ଖାଉଛ?
ମୁଁ ରୁଟି ଖାଉଛି ଦି ପଟ ରୁଟି ଖାଉଛି। ଆଉ ସକାଳରେ ମୁଁ କିଛି ଖାଉନି ସକାଳରେ ସକାଳରେ ଶୁଣୁନା ମୁଁ କଣ ଖାଉଛି ସକାଳରେ ମୁଁ ଖାଉଛି ଯୋଉ କାଜୁ ଖିସ୍ ମିସ୍ ଆଉ ଯେଉଁ ଇଏ
ଆହୁରି ମୋଟା ହେଇଯିବ କାଜୁ ଖାଇବ।
ଆରେ ଏସବୁ ଖାଦ୍ୟ ସହିତ ଏ ସବୁ ନେଲେ ସେ ରିଚ୍ ପ୍ରୋଟିନ ହବ ସେଟା ଖାଲି ସିମ୍ପଲ ନେଲେ ସେଟା ବେଶି ରିଚ୍ ବେଶି ଭୋକ କରିବ ଦରକାର ତ ଚାରିଟା କାଜୁ ଚାରିଟା କିସମିସ୍ ଆଉ ଚାରିଟା ଅକରୋଟଗୁରାକ ସବୁ ଖାଇଲେ ନଟସ୍ ଗୁରାକ ଖାଇଲେ ଆଉ ସେଥିରେ ଯୋଉ ଆଜୱାଇନ୍ ପାଣି ପିଇଲେ ସେଟା ତମକୁ, ଦିଟା ତିନିଟା ପରେ ଏ ପର୍ଯ୍ୟନ୍ତ ଭୋକ ଲାଗିବନି ହେଲା। ରିଚ୍ ପ୍ରୋଟିନ୍ ଅଛି ଏଥିରେ। ଭୋକ ଲାଗିବନି, ତାପରେ ଦିପଟ ରୁଟି ଖାଇଲେ ତମର ଡାଏଟ୍ ଟା ମେଣ୍ଟେନ୍ ରହିବ। ତମେ ଧର ଭାତ ଖାଇବ, ରୁଟି ଖାଇବ, ସବୁ ଖାଇ ପିଇକି ପୁଣି ଏଇ ଏରା ଯୋଉ କାଜୁ ଖିସମିସ୍ ଗୁରାକ ଖାଇଲେ ମୋଟା ହେଇଯିବ।
ଆଉ ତମ ଆଉ ଅଖରୋଟ ଏଠି ମିଳିନି। ତମକୁ ଟିକେ କେବେ ପଠେଇଦବ କି?
ହଁ, ଅନଲାଇନରେ ମିଳୁଛି ବା।
ଅନଲାଇନରେ, କୋଉ ଆପରେ?
ଅନଲାଇନରେ ଫ୍ଲିପକାର୍ଟରେ, ବେଶୀ ଖାଇବନି, ତାକୁ ଖାଇଲେ ବେଶୀ ଝାଡ଼ା ହେବ।
ଲା ଅଁ
ହଁ, ତାକୁ ବେଶୀ ଖାଇଲେ ବା, ତାକୁ ବେଶୀ ଖାଇଲେ ଉମ୍ ଇଏ ହବ ବ। ଲାଟିନ ଯିବ, ଗ୍ୟାସ ହେଇଯିବ, ଏସିଡିଟି ହବ।
ଏଠି କାମ କରିବ ନା ଝାଡ଼ା ଯିବ, ଶହେ ଥର। ହୁଁ, ନା ନା ମୁଁ-ମୁଁ-ମୁଁ ମାନ ହଁ, ମ୍ୟାନେଜର ରାଗିଯିବ ବା।
ହଁ, ଧର ତିନିଶହ ପଅଁଷଠି ଦିନ ତିନିଶହ ପଞ୍ଚଷଠିରୁ ତମର ଦେଢଶହ ଦିନ ପଳେଇବ ଲାଟ୍ରିନ୍‌ରେ, ତମେ ଆଉ ଦେଢଶହ ଦିନରେ କଣ କରିବ?
କହିକି ଫେରେ ହଁସୁଚ ଆଁ? ଆଉ ତମେ ବେଶୀ ହରହରିଆ ସବୁ ବେଶୀ ଖାଇଦଉଚ ନା କ?
ହଁ, ମତେ ବଢିଆ ଲାଗେ, ଆମ ବେଙ୍ଗ ବି ଖାଉଛୁ।
ନହେଲେ ଗୋଟେ କାମ କରୁନୁ ଅଜଗର ସାପ ଖାଉନୁ।
ହଁ ସେଟା ଆମେ କେବେ ଧରିନୁ, ତମେ ଯଦି ଧରିକି ଆଣିକି ଦବ, ଆମେ ଖାଇଦବୁ।
ଏ ମ୍ୟୁଜିୟମରେ ଥିବ ନା କଣ?
ହଁ, ତମେ ଆଣୁନା।
ଇଏ ଏଠି କେମତି ବୋହିକି ନେଇକି ଯିବି? ରାପିଡ ବୁକ କରିଦେମି ସେ ପଳେଇବ।
ଆଚ୍ଛା ହଉ, ତମର ବହୁତ ତମ ଯୋଉ କମ୍ପାନୀରେ ରାପିଡୋ ବହୁତ ୟୁଜ ହଉଛି ନା?
ଆମ କମ୍ପାନୀ ବା ସେଇଆ ରେପିଡୋ କମ୍ପାନୀ।
ଆଚ୍ଛା।
ଆ ରାପିଡୋ କମ୍ପ ମ୍ପାନୀ, ମାଲ ସିଆଡେ ସିଆଡେ କୁଆଡେ ଯିବ ଆଡ୍ରେସ ମାଡ୍ରେସ ବୁଝା ବୁଝି କମ୍ପାନୀରେ
ଆଚ୍ଛା, ଆଚ୍ଛା।
ହୁଁ। ଏତିକି ମାଲ ଆସିଲା, ଏତିକି ଗଲା, ଏତିକି ପହଞ୍ଚିଲା, ଏଇସବୁ।
ଆଚ୍ଛା, ଆଚ୍ଛା।
ତମେ ଆସିବ କି କାମକୁ?
ହ ନା କିଏ ସେ ଲଣ୍ଡନ କିଏ ନେଇକି ମତେ ଯିବ? ମୁଁ ପଡୁଚି ପ୍ଲେନରେ ଟିକେଟ ଏତେ ପଇସା ମୁଁ କଣ ଯାଇପାରିବି?
ମୁଁ ଖଟି କରିକି ଆଣିବି, ବା ତମେ ଡିଉଟି
ମୁଁ ଭାବୁଛି ଚାକିରୀ ବାକିରି ଭଲସେ କରିଦେମି, ତାପରେ ମୁଁ ସାଉଦି ଯିବି।
ଆଁ ସାଉଦି ଯାଇକି କଣ କରିବୁ, ଫେସୱାସ କ୍ରିମ ନଗେଇବୁ?
ନା ସେଠି ଯାଇଁକି ଖଜୁରୀ ଖାଇବି। ମୋର ଜଣେ ସାଙ୍ଗ ସେ ଯାଇଛି ଯୋଉ ଦୁବାଇ ଯାଇଛି, ମୁଁ ତାକୁ କାଲି କଲ୍ କରିଥିଲି ମୋର ଜଣେ ସାଙ୍ଗ ହବ ସେ ମତେ କଇଲା କଲରେ କହିଲା, ତି ମୁଁ ଯାଉଛି ଦୁବେଇ କୁନାଫା ଚକୋଲେଟ ଖାଇବା ପାଇଁ।
ତମେ ନହେଲେ ଚୁଇଙ୍ଗମ୍ ଖାଇବା ପାଇଁ ଯିବ?
ହଁ, ନହେଲେ ମୁଁ ଲଣ୍ଡନ ଯିବି ଚୁଟି କାଟିବା ପାଇଁ।
ଲଣ୍ଡନ ରେ କଣ ପାର୍ଲର ଅଛି ଚୁଟି କାଟିବ?
ଲଣ୍ଡନରେ ବା ବହୁତ ଫେମସ ଯୋଉ ଚୁଟି କାଟିବାର ଇଏ ଅଛି। ମେସିନ ପା ଅଛି ଆଡଭାନ୍ସ ଟେକ୍ନୋଲୋଜିର।
ଏବ ଆଁ ଏବେ କହିଥିଲ ମୁଁ ସାଉଦି ଯିବି ଏବେ ଲଣ୍ଡନ ଆସିବ।
ହଁ, ମୁଁ ସାଉଦି, ଲଣ୍ଡନ ସବୁଥିରେ ଯାଏ।
କେତୁ ପଇସା ଖର୍ଚ୍ଚ ହେବ ଜାଣିଛ?
ହଁ, ମୋର କିଛି ନାହିଁ ମୁଁ ଯେତେବେଳେ ରୋଜଗାର କରିମି ସେତେବେଳେ ଯିବି ଆଉ।
କେବେ ରୋଜଗାର କରିବ କି?
ମୁଁ ରୋଜଗାର କରିବି ତମେ ସେତେବେଳେ ବୁଢା ହେଇଯାଇଥିବ। ହ ତମ ଦାନ୍ତ ଫାତ ସବୁ ଝଡ଼ି ଯାଇଥିବ। ତମ ଛୁଆ ପିଲା ହେଇ ଯାଇଥିବେ ସେମାନେ ମା ସେମାନେ ମୁଁ କହିବି ହଉ ମୋ ସାଙ୍ଗ କୁଆଡ଼େ ଗଲା? ସେମାନେ କହିବେ ସେ ଯାଇଁକି ଏବେ ଝୁଲୁଛି।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
ହଁ, ତମେ ଟ୍ରିପରେ ଯାଉଛ ଟ୍ରିପ -ଟ୍ରିପ ରେ?
ହୁଁ, ନାଁ ଏବେ ମୁଁ ଟ୍ରିପ ଫ୍ରିପ ନାହିଁ ମୁଁ ପ୍ୟାରିସ ରେ ଅଛି।
ଆଚ୍ଛା ତମେ ଲଣ୍ଡନ ରେ ରହୁ ରହୁ ପ୍ୟାରିସ ବି ପଳଉଛ।
ଏ ବୁଲିବାକୁ ଆସିଛୁ ବା ତମ ବୁଝ, ତମେ ଟିକେ ମେଣ୍ଟାଲ ଅଛ କି ବୁଝିପାରୁନ?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
ତ ହାଁ ହସୁଛ କଣ ତମ ଦାନ୍ତ ବେଶୀ ହେଇଯାଇଛି ବୋଧେ।
ହଁ ମୋ ଦାତ ମୋ ମମି ସବୁବଡେ ମତେ ପାଟ କହୁଛନ୍ତି ମୋନା ମର ତାରିଫ କରୁଛନ୍ତି କହୁଛନ୍ତି ତୋ ମୁଁହ ଧଳା, ତୋ ଦାନ୍ତ ହଳଦିଆ। ଯୋଉ ବେଜେତି କରୁଛନ୍ତି